ହ୍ୟାଲୋ
ଆଜ୍ଞା ସାର୍ ନମସ୍କାର ଜୟ ଜଗନ୍ନାଥ।
ସାର୍ ନ ଜୟ ଜଗନ୍ନାଥ କଣ କରୁଛନ୍ତି?
କେମିତି ଅଛନ୍ତି? ଏଇଠି ବସିଥିଲି।
ଆଜ୍ଞା ନା ଆଉ ବର୍ଷା ହଉଛି ନା କମିଲାଣି
ହୁଁ ଆମ ଆଡେ ବର୍ଷା ଏମିତି ଝିପ୍ ଝିପ୍ ପକଉଥିଲା ଏବେ ଛାଡି ଯାଇଛି ଟିକେ।
ଆଜ୍ଞା ଆଉ ରୋଷେଇ ଖିଆପିଆ ସରିଲାଣି ନା
ଆଜ୍ଞା ସରିଲାଣିି।
ହୁଁ କଣ ଖାଇଲେ?
ଆଜି ଖରା ବେଳେ ଭାତ ହେଇଥିଲା ଡାଲମା ଭଜା ହେଇଥିଲା। ଆଉ ଖାଲି ଆସିଲେ ପନିର ତରକାରୀ କରା ହେଇଥିଲା। ତ ପନିର ତରକାରୀ ଥିଲା। ତାକୁ ଗରମ କରି ଖାଇଦେଲି ଆଉ
ହଁ ଆଉ
ଆପଣ କ'ଣ ଖାଉଛନ୍ତି?
ଆମ ଭାତ, ଡାଲି, ଆଳୁ ଜହ୍ନି, ସିଝା ବଢି ଚୁରା
ବା ପଖାଳ ଖାଇଥିବେ ନା ଗରମ
ମାଇ ଗରମ ଡାଲି ହେଇଥିଲା।
ଆଚ୍ଛା ଆଚ୍ଛା
ନିଜ
ଆପଣଙ୍କର ଫ୍ୟାମିଲିରେ ସବୁ କିଏ କିଏ ଅଛନ୍ତି? ଆପଣଙ୍କର ମାନେ ଏକାକ ପରିବାର ନା ନାଇଁ
ନାଇଁ ଏଇ ମାନେ ସି ଆମ ବାପା ବାବା ମାମା ଭାଇ ମୁଁ ଆଉ ଚାରିଜଣ।
ତ ତାେଲେ ଆପଣ କ'ଣ ଆମ ଆଉ ଆପଣଙ୍କୁ ଭଲ ଲାଗିବ ଆପଣ ଭଲ ଲାଗେ ସମସ୍ତେ ମିଶି ମାସିକି ଥିବେ। ଜେଜେ ବାପା ଜେଜେମା ଜଜା କଡି
ଆମର ତ ଦାଦା କୁଡି ନାହାନ୍ତି। ଜେଜେମା ଜେଜେବାବା ତ ଦେଖିନି ତାଙ୍କୁ ଥିଲେ ଭଲ ଲାଗିଥାନ୍ତା ଆଉ।
ଓହୋ ଆଚ୍ଛା ଆଛା ହୁଁ ହୁଁ ହୁଁ ନାଇଁ ଭଲ ଲାଗେ ଯଶ କରିବାରେ ଆସିଲେ ଭଲ ଲାଗେ ଯେତେବେଳେ ଛଡେ। ପର୍ବପର୍ବାଣି ଆସେ କିଛି ଗୋଟେ ଅକେଜନ ହୁଏ। ଘରେ ଫଙ୍କସନ ହୁଏ ଟିକେ ମଜା ଲାଗେ। ଅଧିକ ଲୋକ ଥାଆନ୍ତି ନା।
ହଁ
ହୁଁ ଯୌଥ ପରିବାର ଟା ଟିକେ ଭଲ ଲାଗେ। ଏକକ ପରିବାରରେ କ'ଣ? ବଡ ହେଇଗଲେଣି ବୋଲି କିଛି ପ୍ରୋବ୍ଲେମ ହଉନି କିନ୍ତୁ ଯୋଉମାନେ ଛୋଟ ଛୋଟ ମାନେ ଛୋଟ ପିଲା ଯୋଉ ମାନଙ୍କର ଥିବେ ସେ ଆପଣ ଯୋଉକି ଅଲଗା ହେଇକି ରହିଆସଛନ୍ତି ସେଠି ସେରେ କ'ଣ ହ କି ମାନେ ବା ବାପା ପଳେଇବେ କି ଛୋଟ ଚାକିରି ବା ପାଇଁ ଆଉ ମା ପଳେଇବେ କିଛି କାମ କରିବା ପାଇଁ ପିଲାଟାକୁ ଗୋଟେ କେୟାରର ହାତରେ ଦେଇଦକି ଯିବେ ତଣୁ ପିଲାଟାକର ଗୋଟେ କେୟାର ମା ଯେମିତି ଯୋଉ ଯତ୍ନ ରଖିବ ମା ଯେମିତି ଯତ୍ନ ରଖିବ ଗୋଟେ କେୟାର ଟେକର ଯୋଉ ରଖୁଛନ୍ତି। ଯତ୍ନ ରଖିବ କି! କିନ୍ତୁ ଯୌଥ ପରିବାରରେ ଆଚୁଲି ର ସେ ମାନେ ସେ ସବୁ ଜିନିଷ ନଥାଏ ଯୌଥ ପରିବାରରେ ମା ଗଲେ ଖୁଡି ଥାଆନ୍ତି। ଯେଜେମାାଇ ଥାଆନ୍ତି। ବଡ ବୋଉ ଥାନ୍ତି। ତେଣୁ ସେମାନେ ଯେହେତୁ ତାଙ୍କ ରକ୍ତ ତେଣୁ ନିଜେ ସେମାନେ ଦେଖି। ଦିଅନ୍ତି ପିଲାଟାକୁ ମା ଭଳିଆ ଖୁଆଇ ଦିଅନ୍ତି। କେୟାର ଟେକର ଯେତିକି ପଇସା ନବା ସେତିକି କାମ କରିବନି।
ହଁ
ଆଚ୍ଛା ଆଚ୍ଛା ଆଉ ଏକକ ପରିବାରରେ କିଛି ଅସୁବିଧା ପରିବରେ ଟିକେ କମିଯାଏ ଆଉ। ଆଜି କାଲି ତ ଅଧିକାଂଶ ଝିଅ ପିଲ ଖାଇସାରିଲା ପରେ ଚାହୁଛନ୍ତି। ସେପାରେ ଟ ହେଇକି ରହିଯିବା ପାଇଁ ଏକକପରିବାର।
ହ୍ୟାଲୋ
ହ୍ୟାଲୋ
ଆଜ୍ଞା ହ୍ୟାଲୋ
ହ୍ୟାଲୋ ଆ ଶୁଭୁଛି ତ ମୋ ଭଏସ ତ ଆପଣଙ୍କୁ ହ ମୋ ଭଏସ। ଆପଣଙ୍କ ଶଭୁଚିତ।
ହଁ ହଁ ଶୁଭୁଛି।
ଆଜ୍ଞା ଆଜ୍ଞା ମୁଁ କହିଲି ଏବେ ତ ଅଧିକାଂଶ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ଚାହୁଛନ୍ତି। ଯେ ଆମେ କେମିତି ସେପାରେଟ ହେଇକି ଘଟୁକି ବାହାରେ କୋଉଟେ ଭୁବନେଶ୍ଵର କଟକ ଏସବୁକୁ ପଳେଇବୁ ଆମେ ଆମ ଲାଇଫୁ ଏନ୍ଜୟ କରିିବୁ ସେ ଯାହା ବାପାଙ୍କ ମାଙ୍କ କଥା ସେ ଘରେ ରୁହନ୍ତି ନାଇଁ?
ଆଜ୍ଞା ଯହା ହଉ ଆପଣ ତ ଏମ ଭାବୁଚନ୍ତି ପ୍ରାୟତ ସମସ୍ତେ ସେଇଆ। ଯାଉଚନ୍ତି
ଭାବ୍ୟା
ଆଜ୍ଞା ସେ ବ ସ ସେ ଆଗରୁ ସେ ସବୁ ଚାଲିଥିଲା କୋଉନାଇଟିସ ରେ ଚାଲିଥିଲା ଏବେ ଦୁଇ ହଜାର ଛବିଶ ହେଲାଣି ଲୋକମାନଙ୍କର ଚିନ୍ତାଧାରା ପରିବର୍ତ୍ତନ କରିବା କଥା ଆଉ ଲୋକମାନେ ଆହୁରି ସଂକୋଚ ଯେତେ ସଂକୋଚ ମନୋଭାବ ରଖିବେ ସେତେ ଆପଣଙ୍କ ଲାଇଫ ଟା ସଂକୋଚ ଚ ହେଇଯିବ ଯେତେ ବ୍ରଡ ମାଇେଡ ହେବେ ସେ ଏ କିଛି ସୁବିଧା ନଥିଲେ ବି ସବୁ ସୁବିଧା ଖୋଲିହୋଲି ଯିବ ପାଠ ସାଠ ପଢି ଯଦି ଆଗରୁ କଣ ଝିଅଟେ ଜନ୍ମ ହେଲେ ଆଗେ ତାକୁ ଆଜ୍ଞା ଆଜ୍ଞା। ଆଗରୁ ଝିଅ ଟେ ଜନ୍ମ ହେଲେ ତାକୁ ପ୍ରଥମେ ଶିକ୍ଷା ଦିଆ ହଉଥିଲା କେମିତି ସଂସ୍କାର ଶିଖିବୁ କେମିତି ମର୍ଯ୍ୟାଦା ଶିଖିବୁ କେମିତି ମାନେ ଚାଲିଚଳଣ ତୋର କେମିତି ହବ ବ୍ୟବହାର ଆଚରେ କେମିତି ହବ। ଏବେ ତ ଶିଖେ ଏବେ ଝିଅ ପିଲା ଆଉ କିଛି ତାକୁ ମାନେ ଆଉ ମାନୁନାହାନ୍ତି। ଗୋଟେ ଘରଟାକୁ ଗୋଟେ ପୁଅ ଝିଅ ପୁଅ ଅପେକ୍ଷା ଝିଅ ଟା ଅଧିକ ବାନ୍ଧିକି ଧରେ ନା? ସେ ବାପା ଘରେ ରହୁ କି ଶାଶୁ ଘରେ ରହୁ। ତେଣୁକରି ସମସ୍ତିଙ୍କର ମାନସିକତା ଟା ଏକାଠି ହେରେ ଗୋଟେ ପରିବାର ଟା ଖୁସିରେ ଚାଲେ ସୁଖରେ ଚାଲେ। ଆପଣଙ୍କର କେମିତି ଆପଣଙ୍କ ମା
ଆପଣଙ୍କ
ସେଇଟା ହଉଚି ତାଙ୍କର ଗୋଟେ
ହୁଁ।